ହ୍ୟାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ମ୍ୟାଡ଼ାମ୍ ନମସ୍କାର, କଣ କରୁଛନ୍ତି?
ହଁ ଏବେ ଗାଧେଇକି ଜଷ୍ଟ ଆସିଲି ଆଉ।
ଓହୋଃ ଆଜି ତ ରଜ ଶେଷ ଆଉ ନା? ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଗଲେ?
ନା-ନା ମୁଁ ବୁଲାବୁଲି କରିବାକୁ କୁଆଡେ ଗଲୁନି ଗୋଡ ଖରାପ୍ ତ, ସେଥିଲାଗି।
ଓହୋଃ, ମୁଁ କହିଲି ଆଜି ରଜ ଶେଷ୍ ଷ, ମାନେ ଆଜି ଶେଷ ରଜ ପାଳନ କର?
ହଁ ବସୁମତୀ ସ୍ନାନ ହୁଏ ନା।
ହଁ ହଁ
ହଁ-ଅ-ଅ ସେଇଟା ତ ପାଳନ କରାହବ ସେଟା ମେନ୍ ଆଉ ମାଟି ମାଆର ପୂଜା।
ଆଜ୍ଞା। ହଁ-ଅ-ଅ, ତ କେମିତି କଣ ତମର ମାନେ ଆଜି କେମିତି କଣ ମାନେ କର?
ସିଏ-ଏ ଆମର ଯୋଉ ଖଳା ଅଛି, ସେ ଖଳାକୁ ଗୋବର ଦିଆ ହେଇ ଲିପା ହୁଏ। ପୁଣି ତା ତାପରେ ହଳଦୀ ପୁରା ଲିପା ହୁଏ। ହଳଦୀ ଲିପାହୁଏ, ତାପରେ ପିଢା ଧୁଆ ହୋଇ ଥୁଆ ହୁଏ, ପିଢା ସହିତ ଗୁଆ
ହେଲେ
ଆଉ ସେ ଯୋଉ ଶିଳ, ଶିଳପୁଆ ଆଉ ଉଁ ଲୁହା-ଆ-ଆ-ଆ, ଲୁହା ଜିନିଷ ସବୁ ଯେମିତି କଟୁୁରି ଦାଆ, କୋଦାଳ, କୁରାଢି ଆଉ ଗୋଟେ ଟ୍ରଙ୍କ୍ ଅଛି ଆମର ଛୋଟ ବେଳୁ ଆମେ ଦେଖିଚୁ ସେ ଟ୍ରଙ୍କ୍ ବି ଥୁଆ ହୁଏ। ଆଉ କଳସ ବସିକି, ଏମିତି ହଁ ସେମିତି ସବୁ ଥାଏ ସିଏ। ସେଟା ପୁରୁଣା ହେଇଗଲେ ତାକୁ ପୁଣି ଚେଞ୍ଜ୍ କରାହୁୁଏ।
ଓହୋଃ, ମାନେ ସେ ଗୁଆ କଉଡି
କଉଡି, ସେ ଟ୍ରଙ୍କ୍ ରେ ସେମିତି ଥୁଆ ହୁଏ। କଉଡିଟା ତ କିଛି ହୁଏନି। ଗୁଆ ଯେତେବେଳେ ଖରାପ ହେଇଯାଏ ତାକୁ ପାଣିରେ ବିସର୍ଜନ କରିକି ପୁଣି ଆଉ ଗୋଟେ ନୂଆଁ ଗୁଆ ବସା ହୁଏ। ଆଁ ସେ ସେମିତି ଥାଏ। ସେ ପୂଜା ହୁଏ ଭୋଗ ଫୋଗ ହେଇକି ପୂଜା ହୁଏ ଆଉ।
ହଁ ହଁ ଆଜିଠୁ ଠା ତମର ହଁ-ହଁ, ମୁଁ କହିଲି ଆପଣଙ୍କର ମାନେ କଣ? ଠାକୁର ପୂଜା ମାନେ କରି ନଥିବେ ତିନି ଦିନି ୟାକ।
ନାଇଁ ଆମର ଠାକୁର ଆମର
ରଜରେ ବି
ହଁ ଆମର ଶାଳଗ୍ରାମ ଅଛନ୍ତି ନା ଘରେ ଶାଳଗ୍ରାମ ନ ପୂଜା ହେଲେ ଆମେ ଖାଇପାରିବୁନୁ।
ଓହୋଃ, ମା ହୋଲ୍ ଫ୍ୟାମିଲି ମାନେ ଖାଇପାରିବେନି ଯଦି ନ ପୂଜା ହବ?
ନାଇଁ ଶାଳଗ୍ରାମ ନ ପୂଜା ହେଲା ଯାଙ୍କେ ତାଙ୍କୁ ଭୋଗ ନ ଲଗା ହେଲା ଯାଙ୍କେ ଆମେ ଭାତ୍ ଭାତ ଖାଇ ପାରିବୁନି।
ଓହୋଃ ମାନେ
ଏ ହଁ-ହଁ
ଅଂ ହ।
କୋଠି କିଏ ମାନନ୍ତି ନ ମାନନ୍ତି କିନ୍ତୁ ଆମର ଏଇଟା ଆମେ ଦେଖି ଆସିଛୁ ଜେଜେଏରିକାଙ୍କ ଟାଇମ ରୁ।
ହଁ। ଓହୋ। ବେ ଆମର କଣ ବେଲେ ମ୍ୟାଡମ୍ ଆମର ତିନି ଦିନ ରଜ ଆକ ପୂଜା ହେବେନି। ଠାକୁର ମାନେ ଲାଷ୍ଟ ଦିନ ରଜବତୀ କଳା ସିନ୍ଦୁର ଲଗେଇକି ମାନେ ଗଢ଼ରେଜ୍‌ ଠୁ ଧରିକି ଯୋଉ ମେସିନ୍‌ ଥିବ ଯାହାର କି ଗଡ୍ରେଜ, କବାଟ, ଠାକୁର ସବୁ କଳା ସିନ୍ଦୁର ଲଗା ହେଇଯାଏ। ତ ଧୂପ, ଫୂ ଧୂପ ଦିଆ ହବ ଆଉ ତା ବାସି ଦିନକୁ କିଛି ଧୂପ ଦିଆ ଦି ହୁଏନି। ତାପରେ ଆଉ ଗୋଟେ କଥା ଥା ମ୍ୟାଡମ୍ ଜାଣିଛନ୍ତି ମାନେ ଆମ୍ ଆମର ଆଉ କିଛି ବଟା ବଟି ବି କିଛି ହୁଏନି। ଏବେ ତ ଆଉ ମାନୁନାହାନ୍ତି ଗ୍ରାଇଣ୍ଡିଙ୍ଗ ରେ ମାନେ ଗ୍ରାଇଣ୍ଡର ରେ ବା ଟୁ ଛନ୍ତି। କିନ୍ତୁ ଆମର ଥାଏ ଯେ କେବଳ ତା ରଜର ପୂର୍ବ ଦିନ ବଟା ବଟି ଧୁଆ ଧୋଇ ଠାକୁର ପୂଜା ପୂଜି ସବୁ ରଜ ପୂର୍ବ ଦିନ ହିଁ ଶେଷ ହବ।
ହୁଁ।
ତାପରେ ରଜ ତିନି ଦିନି ନା ଠାକୁର ପୂଜା ହବ ନା କିଛି ବି ହବନି। ତାପରେ ଆଜି ଲାଷ୍ଟ୍ ଦିନ ଆପଣ ଏତେ ସବୁ କହୁଛନ୍ତି, ଆମେ ତ ଗାଁ ରେ ନାହୁଁ ତ ମୁଁ ଯେତ୍ ତିିକେ ଆମେ ଏଇଠି ରହିକି କି ସହରାଞ୍ଚଳରେ ରହିକି ଯେତିକି କରୁଛୁ। ମାନେ ଏମତି ନର୍ମାଲ ଘର ଧଆ ଧୁଇ ହବ ମୁଣ୍ଡ ଧୋଇକି ସମ୍ ସମସ୍ତେ ଗାଧେଇବେ ଘର ଧୁଆ ହବ ଠାକୁରଙ୍କୁ ଧୁଆ ହବ ଠାକ୍ କୁର ପୂଜା ହବ ଭୋଗ କରା ହେଇକି ଠାକୁର ପୂଜା ହବ ସେମିତି ଶେଷ ଆଉ। ଏମିତି ଆମର ହୁଏ।
ଅ ହଁ।
ତ ଆଜି କଣ ଖାଇଛନ୍ତି?
ହଁ ସେଇ ପିଠା ପିଠା ଖାଇଥିଲି, ମିଠା ମିକ୍ସଚର ଆଉ
ଅ ହଁ ଏ ବର୍ଷ ରଜ ଏଲି କିଛି ଲାଗିଲା ଆପଣଙ୍କୁ?
କିଛି ମତେ ମୋ ଦେହ ଟା ଯେହେତୁ ଖରାପ ନା ମତେ କିଛି ବି ଲାଗିଲାନି ବସି ବସି ଘରେ ଖାଲି ବସିକି ଖାଇବା କଥା।
ହଁ। ହଁ ହଁ ସହଜ ରେ ଆପ୍ ଆପଣଙ୍କ ତ ଗୋଡ଼ ଭଲ ନାହିଁ ତାପରେ ଆଉ ଗୋଟେ
ହଁ ହଁ।
ରଜ ବୋଲେ ଏଇ ଗରମରେ ରଜ ବୋଲେ ଏ ବର୍ଷ କିଛି ବି ଲାଗିଲାନି?
ବହୁତ ଗରମ ବହୁତ ଗୁଳୁଗୁଳି ଲୋକ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ଆଉ ଦେଖ ଦେଖିବ ଟିକେ କେତେବେଳେ ଚାରଟା ବେଳିଆ କି ସନ୍ଧ୍ୟା ବେଳିଆ ବାହାରକୁ ବାହାରିବାକୁ କାହାକୁ ଇଚ୍ଛା ଥିବ ବୁଲାବୁଲି କରି ଆକୁ କୁ ସେଇ ଟାଇମ ରେ ମେଘ ପଳେଇ ଆସିବ।
ତାପରେ ବହୁତ ଗରମ ମାନେ ସବୁଆଡେ ଏଇଠା ବୁ ନୁହଁ ବହୁତ ଜାଗାରେ ଖାଲି ଗରମ। ଏତେ ଗରମ ମାନେ କହିବା କଥା ନହିଁ ନା ବସି ହଉଛି ନା ଖାଇ ହଉଛି ଯିଏ ଟିକେ ଏସିି ରେ ମାନେ ରହୁଛି ସିଏ ହିଁ ଟିକେ ମତେ ଲାଗୁଛି ଭଲରେ ଅଛନ୍ତି ବୋଧେ?
ହଁ। ତାପରେ କେତେ ସମୟ ଜଣେ ଏସିି ଚଲେଇକି ରହିବ? କେତେବେଳେ ତ ବନ୍ଦ କରିବ ନା? ସବୁବେଳେ ତ ଆଉ ଏସିି ରେ ତ ରହିପାରିବନି? ଯିଏ ରହୁଥିବେ ସିଏ ବାହାରକୁ ବାହାରିଲା ବେଳକୁ ତାଙ୍କର ମାନେ ଦେହ କଣ ହେଇଯାଉଥିବ।
ନାଇଁ ମୁଁ କହୁଚି ମାନେ ଏ ଯୋଉ ଦିହିପହର ଟାଇମ୍ ଟା ଏସ୍ ରହୁଥିବେ ଆଉ ରାତି ଟାଇମ୍ ଟା ଏସି ରେ ରହୁଥିବେ ଆଉ ନର୍ମାଲି ଉପର ବେଳା ତ ଟିକେ ପବନ ପବନ ହଉଚି ନା। ଟିକେ ଭଲ ଲାଗୁଥିବ। କି ତା ପରେ ଭଲ ଲାଗୁଥିବ। କିନ୍ତୁ ବହୁତ୍ ଗରମ ହଉଚି ଦି ପହର ଟାଇମ୍ ରେ। ଆମର ତ ଏ ବର୍ଷର ରଜ ଫଜ କିଛି ବି ପାଳନ ହେଇନି। ତାପରେ ଆମେ ବି କାଲି ଆ ବୁଲିବା ପାଇଁ ବି ଗଲୁ। ମାନେ କହୁଥିଲି ମୁଁ ଅଜା ଘର ଗାଁକୁ ଯିବି ଯେ ଦୋଳି ଟିକେ ଖେଳିବି ବୋଲି ମୋର ବହୁତ ଇଚ୍ଛା ଥିଲା। ତ ଆମେ କାଲି ଗଲୁ ଅଜା ଘର ଗାଁ କୁ ତ ସେପଟେ ଗାଁ ଏରିଆ ନା ଦୋଳି ପୁଣି ବହୁତ୍ ବନ୍ଧା ହଉଚି। ତ ଦୋଳି ଖେ ଲିଲୁ ଆମର ମାନେ କଣ ଅଛି କହିଲୁ, ଗୋଟେ ପାହାଡ ଅଛି, ସେ ପାହାଡରେ ରେ ର ରଜ ରେ ହିଁ ଠାକୁର ଫୁଟିଥିଲେ। ଆମେ ଜାଣିନୁ କେବେ ର କଥା ସେ ବହୁତ ବର୍ଷର କଥା। ତ ରଜରେ ଠାକୁର ଫୁଟିଥିଲେ ତାଙ୍କ ପାଖରେ ମାନେ ରଜରେ କୁହନ୍ତି ଯେ ରଜରେ ସେ ଗୁମ୍ଫାର ବାଟ ଖୋଲେ। ଆମ ମାନେ ଅଜା ଘର ପାଖାପାଖି ଠେଇ ଗୁ ରଜରୁ ମାନେ ସେ ଠାକୁରଙ୍କର ବାଟ ଖୋଲେ। ତ ସେ ସେଥିପାଇଁ ଆମେ ସେଇ ପାହାଡ ଉପରକୁ ମାନେ ଦୋଳି କାଲି ବହୁତ୍ ଦୋଳି ଖେଳିଲି। ତାପରେ ସେ ପାହାଡ ଉପରକୁ ବି ଗଲୁ। ଯେ ମାନେ ଗୁ ଗୁମ୍ଫା ଟା ଖୋଲେ ନା ମାନେ ପୁରା କମ୍ କମ୍ ବା ବାଟ ଥାଏ। ସେଇ ଭିତରେ ଗୁମ୍ଫାରେ ଗୁମ୍ଫାରେ ଗୁମ୍ଫାରେ ଗୁମ୍ଫାରେ ଯାଇକି ପୁରା ଉପରେ ପହଞ୍ଚିଲୁ। ମାନେ ଯେତିକି ଖୁସି ଲାଗୁଥାଏ ମ୍ୟାଡାମ୍ ସେତିକି ବି ଡର ବି ଲାଗୁଥାଏ। ଯେ
ହଁ ଡର ଲାଗିବନି ପୁରା ସବୁବେଳେ ଅନ୍ଧାର ଥିବ ନା ଗୁମ୍ଫା ଭିତର ଟା ବି।
ପୁରା ଅନ୍ଧାର ନାଇଁ ଦିନରେ ଯାଇଥିଲୁ। ଅବଶ୍ୟ ମାନେ ଗୁମ୍ଫା ଭିତରେ ଅଛି। କିନ୍ତୁ ବା ବାହାରେ ମାନେ ଦି ପଟ ସାଇଟ୍ ରେ ପଥର ଅଛି। କିନ୍ତୁ ଉପରଟା ପୁରା ଫାଙ୍କା ପ୍ରାୟ ଗୋଟେ ଗୋଟେ ଜାଗା ଅଛି। ଆଉ ଗୋଟେ ଜାଗା ଉପରେ ପୁରା ପଥର ଏମତି ବଡ୍ ମାନେ ବଡ ଏରିଆ ପଥର ପୁରା ମାନେ ମାଡିକି ଅଛି ସେ ଗୋଟିଏ ମାନେ ଇଏରେ। ଠିଆ ହେଇକି ଅଛି। ମାନେ ତାକୁ କିଛି ସପୋର୍ଟ ହିଁ ନାହିଁ। ଟିକେ ଖାଲି ଲା ଖିକି ଏମତି ଅଛି। ତା ଭିତରେ ବସିକି ଯିବୁ। ଆଉ କୋଉ ଜାଗାରେ ଖୋଲା ଅଛି କୋଉ ଜାଗାରେ ପୁରା ଅନ୍ଧାର ଅଛି। ଏମିତି ମାନେ ଗୁ ଏମତି ଗୁମ୍ଫାରେ ଗୁମ୍ଫାରେ ଆମେ ପୁରା ବହୁତ୍ ଉପରକୁ ଗଲୁ। ଉପରକୁ ଗଲା ବେଳକୁ ମାନେ ପ୍ରାୟ ସବୁ ଗାଁ ଦେଖା ଯାଉଥାଏ।
ନାଇଁ ଆମର ବି ଏଠି ଗୋଟେ ଠା ଠାକୁରାଣୀ ଅଛନ୍ତି ଚଣ୍ଡି କୁହନ୍ତି। ସିଏ ଗୋଟେ ଅଛି ବହୁତ୍ ଆଗ ଆଗୁରୁ ହଁ। ବହୁତ୍ ଆଗରୁ ଅଛନ୍ ନ୍ତି। ସେ ରଜ ସଂକ୍ରାନ୍ତି ଦିନ ସେଠି ଆଇଁଷ ପୂଜା ହୁଏ। ଯୋଉ ଦି ସେଇଦିନ ଯିଏ ବି ଯାହା ବି ମାନସିକ କରନ୍ତି ସେଟା ପୂରଣ ହୁଏ ତାଙ୍କର ଯେମିତି ବି ହଉ। ଯାହା ବି ମାନସିକ, ଯିଏ ଯାହା କହୁ। ସବୁ ମାନସିକ ପୂରଣ ହୁଅନ୍ତି। ଆଉ ଯାହା ମାନସିକ ପୂରଣ ହୁଅନ୍ତି, ସେ ସେଠି ଆ ଭୋଗ ସେଇ ଦିନ ହିଁ କରନ୍ତି। ଆଉ
ଓହୋ। ନ ମାନେ ଆମର ବି ସେମିତି ମାନେ ଆମର ବି ସେ ଯୋଉ ଠାକୁର ବାହାରିଛନ୍ତି ସିଏ ହେଲେ ରାମ ଚଣ୍ଡି ତ ତାଙ୍କ ପାଖ ହେଟ୍ଟା ବି ଯିଏ ଯାହା ମାନସିକ କରେ ସବୁ କିିଛି ପୂରଣ ହୁଏ ରଜରେ ନୁହଁ ନର୍ମାଲି ଯାଇକି ବି ବ୍ରାହ୍ମଣ ପୂଜା କରନ୍ତି ସବୁବେଳେ ଠାକୁର ପୂଜା ହୁଅନ୍ତି ସବୁବେଳେ କିନ୍ତୁ ଗୁମ୍ଫା ଖୋଲେ
ସବୁବେଳେ ହଁ।
ହଁ ଗୁମ୍ଫା କିନ୍ତୁ ଖୋ ଖୋଲେ ରଜର ସେଇ ରଜ ତିନି ଦିନ ଗୁମ୍ଫା ଖୋଲେ ତାପରେ କୁହନ୍ତି ଯେ ଗୁମ୍ଫା ବନ୍ଦ ହେଇଯାଏ ବାଟ। ଆଉ ସେ ଗୁମ୍ଫା ଭିତରେ ହଁ ତମେ ଯଦି ମାନେ ଯିବାକୁ କୁ ଚାହିଁବ ମାନେ ସେ ଗୁମ୍ଫା ଭିତରେ ଭିତରେ ଯାଇକି ଯୋଉଠିକି ପହଞ୍ଚିବା କଥା ସେଠିକି କେବେ ଯାଇପାରିବନି ଆଉ ଏମିତି ନର୍ମାଲି ଆମେ ପାହାଡ ଚଢିକି ଯେମିତି ଯାହା ଯୁଆଡେ ଗଲେ ବି ଚଳିବ ଜଙ୍ଗଲ ଭିତର ହେଇଯାଉଚିନା ପାହାଡ ଭିତରେ ଜଙ୍ଗଲ ଅଛି ତ ଆମେ ଜଙ୍ଗଲରେ ଆମେ ମାଲେନି ଯିବା କିନ୍ତୁ ଆମେ ଯୋଉଠିକି ଚାହୁଁଛେ ଗୁଫା ଭିତରେ ଯିବା ପାଇଁ ସେଠିକି ଯାଇହବନି।
ଆମ ଓଡିଶାରେ ବି ଏମିତି ରହସ୍ୟମୟ ଜାଗା ଅଛି ଯୋଉଗୁଡା କି ବହୁତ ଲୋକ ଜାଣ ବିି ନାହାନ୍ତି।
ହ
ଇସ୍ ବଦଲେ। ସବୁ ମାନେ ୟୁଟ୍ୟୁବ ରେ ବି ଦେଖୁଛୁ ବହୁତ ରହସ୍ୟମୟ ଜାଗା ଅଛି ବହୁତ କିଛି ଅଛି କଥା ଯୋଉଟା ବିଶେଷ କରି ଏତେ ଲୋକ ଜାଣି ହିଁ ନାହାନ୍ତି।
ହଁ।
ହୁଁ।
ତ ଏମିତି ଆମେ ସେଥିପାଇଁକା ରଜରେ ମୁଁ ମୁଁ ବି ଭାବେ ଯେ ନାଇଁ ନାଇଁ ରଜ କିଛି ପରେ ବି ଖୋଲିପାରେ କିନ୍ତୁ ନାଇଁ ବହୁତ ଥର ପିଲା ମାନେ ଯାଇଛନ୍ତି ଏଇ ରଜର ଶେଷ ଦିନ ଯିବେ କିନ୍ତୁ ଖୋଲା ନଥିବ ସେ ଗୁମ୍ଫା। ଆପେ ଆପେ ମାନେ ଗୁ ସେମିତି ନୁହଁ ଯେ ଆମର ଖୋଲା ଆମେ ଜାଣିପାରୁନୁ ବାଟ ବହୁତ ବଡ ଏରିଆ ଦେଇ ଦେଇେଇ ଆମେ ଯାଇକି ଉପରକୁ ଯିବୁ ନା ବାଟ ବି ଠିକ ସେ ଯା ପାଣି ହୁଏନି ଯେ କୋଉ ପଟେ ଯିବୁ ଯଉ ଆଡ଼େପିଲା ମାଡ଼ି ଚାଲିଲେ ଆମେ ବି ସେଆଡେ ଚାଲିଲୁ। ସେମିତି ତ କହିବନି ମାନେ ଫାଷ୍ଟ ଯେବେ ରଜକୁ ଗୁମ୍ଫା ଖୋଲିବ ସେ ଗୁମ୍ଫା ଭିତରେ ମାନେ ପାହାଡ ଉପରେ ହଁ ଭିଡ ପ୍ରବଳ ଭିଡ ସେ ଉପରେ ଗୋଟେ ମାନେ କଣ କହିଲେ ଫୁଟିଛନ୍ତି ମାନେ ଉ ପାହାଡରୁୁ ଫୁଟିଛନ୍ତି। ଉପରେ ବି ଠାକୁରଙ୍କର ଯୋଉ ମାନେ ଠାକୁର ଫୁଟ ଛନ୍ତି ଠାକୁରଙ୍କ ଉପରେ ଗୋଟେ ବଡ ପାହାଡ ପୁରା ମାନେ କେମିତି କି ଜାଣି ସେ ପୁରା ଲାଖିକି ଅଛି ମାନେ ଅ ଆଶ୍ଚର୍ଯ୍ୟ ବି ଆପଣ ଦେଖିଲେ ନା ତଳେ ପଡୁଛି ମାନେ ପୁରା ନଈଁକି ଯିବାକୁ ପଡୁଛି ମାନେ ଏମିତି ଗୁରୁଣ୍ଡିକି ଯେମିତି ଯାଆନ୍ତିନି ତମେ ଏମିତି ଠିଆ ବି ହେଇପାରିବୁନି ଏତେ ବାଟ ପାହାଡ ପରା ପଡିକି ଅଛି କିନ୍ତୁ ତା ଭିତରେ ଠାକୁର ଅଛନ୍ତି ସେ ଭିତରେ ମାନେ ଏମିତି ବ୍ରାହ୍ମଣ ପୁରା ଏମିତି ମାନେ ଉ କଣ କହିଲେ ଏମତି ବସି ବସି ବସି ବସି ଯାଇକି ପୂଜା କରିକି ଆସନ୍ତି। କିନ୍ତୁ ତାର ସପୋର୍ଟ ବୋଲି କିଛି ନାହିଁ।
ଓହୋ।
ପାହାଡ ଟା ଯେମିତି ତଳକୁ ଗଢଯିବ ଏମିତି ଲାଗେ ହଁ ମାନେ ଲାଗେ ଡର ଲାଗେ ଯେ କାଳ ଗଡ଼ି ପଡ଼ କିନ୍ତୁ କିଛି ବି ସପୋର୍ଟ ନାହିଁ ସେ ପାହାଡ଼ ସେମିତି ଅଛି ଗୋଟେ ପଟ ସାଇଟ ରୁ ମାନେ ଏମତି ଏମତି ଗଡାଣିଆ ଥାଏ ସେ ଗଡାଣିଆରୁ ଏମତି ବାହାରିକି ପୁରା ଅଛି ବହୁତ ବଡ ଏରିଆ ମାନେ ପଥରଟେ ସେଥିପାଇଁ ପାଇଁ ପା ତାପରେ ସି ସେଇ ଉପରେ ଠାକୁର ଅ ପୁଣି ଠାକୁର ଫୁଟିଛନ୍ତି ସେଇ ପାହାଡ ଉପରେ ଠାକୁର ଫୁଟିଛନ୍ତି। ତ ସେଇଠି ଗୁମ୍ଫା ବାଟେ ଦେଇକି ଯିବାକୁ ପଡିବ ସେଇଠିକି। ତ ବ୍ରାହ୍ମଣ ଫାଷ୍ଟ ଯାଆନ୍ତି ପାଣି ଛିଞ୍ଚିକି ତାଙ୍କର ଯୋଉ ପାଣି ଥାଏ ଗୁମ୍ଫା ଖୋଲିଛି କି ନ ଖୋଲିଛି ସେ ପାଣି ଛିଞ୍ଚି ଛିଞ୍ଚି ଯାଆନ୍ତି ତ ତାଙ୍କ ପଛେ ପଛେ ଆମେ ସବୁ ରଜରେ ମାନେ ଆମେ ନୁହଁନ୍ତୁ ଯୋଉମାନେ ଯାଆ ବି ତାଙ୍କ ପଛ ପଛେ ସମସ୍ତେ ଯାଆନ୍ତି ତ ଗଲା ପରେ ନମାର୍ଲ ଠା ତ ଯେମିତି ଦେଖିବା କଥା ଦେଖନ୍ତି ହେବେଠୁ ଯାଇଲୁ ଯେ ବାଟ ଖୋଲିଲା ଆଉ କିନ୍ତୁ ଆଜିଠୁ ବନ୍ଦ ହେଇ ଯିବ ଗୋଟେ ଆଶ୍ଚର୍ଯ୍ୟ କଥା ନୁହଁ ଇଏ। ମତେ ତ ବହୁତ୍ ଆଶ୍ଚର୍ଯ୍ୟ ଲାଗେ ଗୁମ୍ଫା ଖୋଲେ ପୁଣି ବନ୍ଦ ହେଇଯାଏ ତିନି ଦିନ ରଜ ଖୋଲିବ ପୁଣି ବନ୍ଦ ହେଇଯିବ।
ହଁ।
ହଁ ହଉ ହଉ ମ୍ୟାଡାମ ଆପଣଙ୍କସ ସହିତ କଥା ହେଇକି ବହୁତ ଭଲ ଲାଗିଲା ରହିଲି ଆପଣ ହଉ।